ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ାମ କେମତି ଅଛନ୍ତି? ହଁ ବହୁତ ଭଲ ହଁ ମୁଁ ବି ଭଲ ଅଛି।
ଆଉ କଣ ଖାଇ ମୁଁ ମୁଁ ତ ଆମର ଏ ପଟେ ବର୍ଷା ହଉଛି। ସେଥିପାଇଁ ମୁଁ ମାନେ ଗାଧେଇନି ଏବେ ଯାଏଁ ଆଉ ଯିବି ଆଉ ଟିକେ ପରେ।
ଅ ହଁ।
ତ୍ରେସ୍ ପଟା କିଛି ଶୁଖୁନି ତ ବର୍ଷା ପାଇଁ
ଏଇ ହଁ ବର୍ଷା ତ ଚାଲିଛି ଚାରିଆଡେ ଆଉ ଟିକେ
ହଁ ଆପଣଙ୍କ ସାଇଡ ବର୍ଷା ହଉଛି? ଆପଣଙ୍କ ପଟେ ବର୍ଷା ହଉଛି କି? ହ୍ୟାଲୋ।
ଲତା ହେ।
ଆପଣଙ୍କ ପଟେ ବର୍ଷା ହଉଛି କି?
ହଁ ଆମ ଆଡେ ବର୍ଷା ହଉଛି ମାନେ ଏବେ ଟିକେ କମି ଚି କିନ୍ତୁ ସକାଳୁ ହଉଥିଲା ଆଉ ଆଜି କଣ? ଖାଇବା ବନଉଛନ୍ତି?
ଆଜି ତ ସକାଳେ ତ ଟିଫିନ ରେ ମାନେ କିଛି ଆଉ ହେଲାନି ବାହାରୁ ଆଣିକି ଖାଇଦେଲି ମାନେ ବହୁତ ଲେଟରେ ଉଠିଲି। ତ ହଁ ବର୍ଷା ପାଇଁ ବହୁତ ଲେଟରେ ଉଠିଲି ଆଉ କିଛି ବନେଇ ହେଲନି। ଏବେ ଟିକେ ଛତୁ ଟିକେ ବନେଇ ବୋଲି ଭାବୁଛି।
ଓହୋ କେମିତି କଣ ବନାନ୍ତି ଛତୁର କଣ କଣ ବନାନ୍ତି?
ଛତୁର ଆ ଛତୁ ମାନେ ତ ଫାଷ୍ଟ କଥା ତ ସେ ଛତୁ ବି ତ ବିଭିନ୍ନ ପ୍ରକାର ଅଛି। ସେ ଗୋଟେ ବଟମ ଛତୁ ରହୁଛି ଗୋଟେ ପାଳ ଛତୁ ରହୁଛି ଆଉ ଗୋଟେ ଶ୍ରାବଣୀ କଢି ରହୁଛି। ମୋ ଗୋଟେ ଝିଅ ପୁଟୁଗୁଳି ଛତର ହହୁଛି। ଆପଣ ଆପଣ କୋଉଟା ପସନ୍ଦ ଏଇ ଗୀତରୁ ଅଧିକ
ମତେ ଟିକେ ସେ ପାଳ ଛତୁ ଟା ଭଲ ଲାଗେ।
ଓହୋ ହୋ ମତେ ଅଧିକ ଭଲ ଲାଗେ ସେ ଶ୍ରାବଣୀ କଢି।
ଓହଁ ସେଇ ସେଇ ଆଉ ଗୋଟେ ଯୋଉ କଣ କହିଲେ? ଆଉ ଗୋଟେ କି ଛତୁ କହିଲେ କି? ପୁତୁକୁଡି ହଁ ହଁ ହଁ ସେଇଟା କେମତି କଣ ବନାନ୍ତି?
ଓହୋ ସେଇଟା ସେଇଟା ସେଇଟା ବି ସେଇଟା ଯୋ ସେଇଟା ତ ଦେଖିଥିବେ ଆପଣ ଯୋଉ ଛୋଟ ଛୋଟ ଥାଉଛି। ଅଣ୍ଡା ଭଳିଆ ହଁ ସେଇଟା ବହୁତ କମ ଟାଇମ ରେ ହିଁ ମାର୍କେଟ ରେ ମିଳେ ଏତ ପ୍ରାୟ ମିଳେନି ବହୁତ କମ ମିଳେ ଆଉ ସେଟା ଭଲ ଲାଗେ ସେଇଟା।
ହୁଁ
ଏଡାଗୁ ମାନେ ସେ ଯାକ ସବୁ ମାଟିରୁ ମାନେ ସବୁ କାଢିକି ଆଣିଥାନ୍ତି କି ନାଇଁ। ତ ସେଟାକୁ ଫାଷ୍ଟ ନା ଅ ମାଟି ତଳେ ହୁଏ ସେଡାକୁ ଖୋଳିକି ସେମାନେ ଆଣିଥାନ୍ତି ମାଟ ଟିକେ ବହୁତ ଲାଗିଥାଏ ସେଥିରେ ସେଟା ଯଦି ରୋଷେଇ କରିବେ ଆପଣ ଧୋଇବେ ପୁରା ଭଲସେ ସେଇଟାକୁ।
ହଁ,
ମାନେ ପାଞ୍ଚ ଥର ଧୋଇଦବେ କାନେ ସାର୍ ପୁରର ବାଲିଯାକ ପୁରା ଲାଗିକି ଥାଉଛି ସେଠି,
ହଁ ମାନେ ଯେତେ ଭ ଭଲ ଭାବରେ ଧୋଇବ ସେତିକି ଭଲ ଆଉ।
ହଁ ସେତିକି ଭଲ ମାନେ ଖାଇଲା ବେଳେ ଯେମିତି ବାଲିଯାଗ ଚୋବେଇ ନ ହଉ ହଁହ। ବିଜାର ଲାଗିବ ନା ବାଲିଯାକ ଚୋବେଇ ହବ ବୋଲି।
ଆଜ୍ଞା ଆଜ୍ଞା।
ସେଟାକୁ ଭଲସେ ଧୁଆ ଧୋଇ କରିଦେବେ ଆଉ ସେଟାକୁ ଦି, ଦି ଫାଳ କରିକି କାଟିବେ। ମାନେ ସେ ଯଦି ଗୋଟା-ଗୋଟା ରଖିବେ ତାହେଲେ ଏତେ ଟିକେ ସେଟା ଟେଷ୍ଟ ଲାଗିବନି ଚଁ ଯଦି ବହୁତ ଛୋଟ-ଛୋଟ ଅଛି ମାନେ ସେଟା ଆଉ କାଟିବେନି। ଯଦି ଯୋଉଟା ଟିକେ ବଡ଼ ଅଛି ମାନେ ସେଟାକୁ ଦି-ଦି ଫାଳ କରିକି ଭଲସେ ସଫା କରିକି ରଖିଦେବେ ଆଉ ଏପଟେ ତା ପାଇଁ ଗୋଟେ ମସଲାଟେ ବନେଇବେ ମାନେ କଷିବା ପାଇଁ ସବୁ ଅଦା ରସୁଣ ତାପରେ ଜିରା ଧନିଆ ଆଉ ଯୋଉ ଗଛ ପତ୍ର ଯୋଉ ଟିକେ-ଟିକେ ଯୋଉ ପଖାଉଛି।
ଆଜ୍ଞା
ଯୋଉ ମସଲା ଯୋଉ ଗଛ ଜାଗ ଆସୁନି କି ତାର ଯୋଉ ଟିକେ- ଟିକେ ପକା ହଉଛି ହଁ, ସେଟା ସବୁ ମିଶେଇକି ଉମ୍ ହଁ ଗୋଟ୍ ଟା ମସଲା ଆଜ୍ଞା ସେଇଟା ପକେଇକ ଗୋଟେ ମସଲା ଟା ବନେଇବେ ତାପରେ ଉଁମ୍ ପିଆଜ କେତେ କାଟି ପିଆଜ ଛତୁରେ ନା ପିଆଜ ଯେତିକି ଅଧିକ ଆପଣ ପକେଇ ବେ ସେତିକି ଟେଷ୍ଟି ଆମର ଯେମିତି ଚିକ୍ କେନେ ଯେମିତି ପଡ଼ୁନି ସେଇଭଳିଆ। ହଁ ଯୋଉ ଛତୁ ବି ଆପଣ ବନଉଛନ୍ତି ପିଆଜ ଟିକେ ଅଧିକ ପକେଇକି ସେଟା ରେଏଟ୍ କରି ଭାଜିିବଲ ଅଧ ଅଧିକ ଭଲ ଲାଗିବ।
ଆଜ୍ଞା।
ହୁଁ ତାପରେ ତେଲ ଗରମ କରିକି ଦେବେ ଫୁଟଣ ଟିକେ ଦେବେ ତାପରେ ପିଆଜ ପକେଇଦେବେ ସେଇଟା ଟିକେ ରେଡ ହେଇଗଲା ପରେ ମସଲା ଟା ଦେଇଦେବେ। ତାପରେ ମସଲା ଟାକୁ ଭାଜିବେ ଭଲସେ ଆଉ ଯଦି କିଛି ଶୁଖା ଯଦି ଗୁଣ୍ଡ ମସଲା ଯଦି ପ ପକେଇବାକୁ ଚାହିଁବେ ତାହେଲେ ପକେଇ ପାରିବେ ଆପଣ ସ୍ୱାଦ ଅନୁସାରେ ମସଲା ଆଉ ଲୁଣଟା ପ ପକେଇବେ ଆଉ ସେଇ ମସଲା ଟା ଯେତେବେଳେ ହେଇଯିବ ଟିକେ ଉଁ କାର ପଳେଇ ଆସିବ ନା ସ୍ମେଲ ଟା ଗୋଟେ ମସଲା ହେଇଲା ପରେ ତାପରେ ସେ ପୁଟୁଗୋଳି ସେଟାକୁ ଦେଇଦେବେ ଆଉ ସେଠି, ସେଟାକୁ ଭାଜିବେ ଭଲ୍ ସେ। ମାନେ ସେଟାକୁ ମୁଁ ଖାଇବାରେ ତଁ ମୋ ଭଜା ଟା ହିଁ ବହୁତ ଭଲ ଲାଗେ। ଝଳ ଟାଁ
ମାନେ ତାକୁ ଭଜା ବି କରନ୍ତି କି?
ହଁ, ଆମ ଘରେ ତ ସେଟା ତରକାରୀ କରୁନୁ। ହଁ।
ମାନେ ଏମିତି ପିଆଜ ଦେଇକି ଭଜା ହୁଏ,
ହଁ, ପିଆଜ ଦେଇକି, ମସଲା ଦେଇକି, ଆମେ ଚିକେନ୍ ବନେଇବା ପୂର୍ବରୁ ଯେମିତି କରୁନୁ କି ମସଲା ଆଉ ଗୋଟେ ପାଗଟେ ହଉଛି। ଉଁ ମାନେ ଚିକେନ୍ କଷା ଧରି ନିଅନ୍ତୁ, ଯେମିତି ହୁଏ।
ଆଜ୍ଞା।
ସେ ପୁଟୁଗୁଳି ଛତାଟାକୁ ବି ସେମିତି କଷା ପୁରା କରିକି ଖାଇଲେ ବଢ଼ିଆ ଲାଗୁଛି। ମାନେ ଦି ତିନି ଦିନ୍ ବି ଖାଇପାରିବେ, ସେଟା ଖରାପ ହବନି। ପୁରା କଷିକିନା ଭାଜି ଦେଇଥିବେ ଆଉ।
ଆଜ୍ଞା।
ହଉ ତାର ତରକାରୀ ଟା ତୋ ଏତେ କିଛି, ହଁ ଭଲ ଲାଗେ, ତରକାରୀ ବି ଯେ ଏତେ ଭଲ ଲାଗେନି ତର୍ କାରୀଟା, ଭଜାଟା ବହୁତ୍ ହଁ, ହଁ ଭଜାଟା ବହୁତ୍ ଟେଷ୍ଟି।
ବଢ଼ିଆ ମାନେ ଭଲ ଲାଗିଲା। ଆଉ କହ? ମାନେ ଶୁଣିକି ତ ଭଲ ଲାଗୁଛି, ଖାଇବା କେବେ ଆପଣ ମାନେ ବହୁତ ଭଲ ଭାବରେ କରଛନ୍ତି ଆଉ।
ହଁ, ମାର୍କେଟ ରେ ମିଳିବ ବଇଲେ ଆପଣ କିଣିକି ଏଟା ବନେଇକି ଖାଇଦେବେ। ବଢିଆ ଲାଗୁଛି। ଗୋଟେ ଥର କରିକି ଖାଇବେ। ଆପଣ କଣ ଭଲ ବନଉଛନ୍ତି?
ମୁଁ, ମାନେ ଆମିଷ ବି ବନାଏ, ନିରାମିଷ ବି ବନାଏ।
ଆଜ୍ଞା। ମାନେ କିଛି ଗୋଟେ ଥିବ, କୋଉ ଗୋଟେ ବ୍ୟଞ୍ଜନ ଥିବ, ଯୋଉଟା କି ଆପଣ ବହୁତ ଭଲ ବନଉ ଥିବେ? ଆଉ ଘରେ ସମସ୍ତେ କହୁଥିବେ, ବଢିଆ ହେଇଛି, ବଢିଆ ହେଇଛି ବୋଲି।
ହଁ, ମୁଁ ଟିକେ ମାନେ ଚିକେନ୍ ର ବନାଏ, ଚିକ୍ ଚିକେନ୍ ବନାଏ ଆମିଷ ର, ଆଉ ଟିକେ ମାନେ ନିରାମିଷ ର ବନାଏ ଟିକେ ପନିର୍।
ହଁ, ଆଚ୍ଛା ଆଚ୍ଛା, ଚିକେନ୍ ର ଚିକେନ୍ ର କଣ କଣ ସବୁ ବନାନ୍ତି ଆପଣ?
ଚିକେନ୍ ର ଏମତି ଚିକେନ୍ କଷା, ତା'ପରେ ଚିକେନ୍ ଝୋଳ। ଆଉ, ଖାଲି ଚିକେନ୍ ମାନେ ଏମତି ଆଁ ତାକୁ, ସବୁ ଗୋଳେଇକି ମାନେ ସେଇଟା ଝୋଳ ଭଳିଆ ହବ। କିନ୍ତୁ, ଏଇଟା ମସଲା କଷିକି ପ୍ରୋସେସ୍ ହେଲେ ସେଇଟା ମସଲା ସବୁ ଗୋଳା ହେଇଯିବ। କିଛି ସମୟ ରହିବ, ତାପରେ ତାକୁ ଖାଲି ବସା ହେଇଯିବ।
ଓହ! କିନ୍ତୁ ସେଇଟା ବେଶୀ ଝୋଳ ହବନି ଟିକେ ଅ ବହଳିଆ ଟିକେ, ଗ୍ରେଭି ଟିକେ ରହିବ ନାଇଁ କିଁ? ହୁଁ
ମାନେ ଚିକେନ୍ ଟାକୁ କଣ କି, ସେଇଟା ଭଲ ଭାବରେ ଧୋଇକି ନା ଚିକେନ୍ ଟା କୁ ମାନେ, ତା ଉପରେ ହିଁ ଏଇ ସୋରିଷ ତେଲ, ପିଆଜ, ଆଉ ମସ୍-ମସଲା ମାନେ, ଏଇ ଗୋଟା ମସଲା ଯୋଉ ବାଟିଥିବେ ସବୁ, ମାନେ ପିଆଜ ଅଦା ର ମାନେ ପିଆଜ ତ ଦରକାର ନାଇଁ। ଅଦା, ରସୁଣ, ଗୋଟ୍ ଟା ମସଲା, ଏଇ ତିନିଟା ହିଁ ଗ୍ରାଇଣ୍ଡ୍ କରିଦେବେ ଟିକେ। ଆଉ ୟାକୁ ବାଟିଲା ପରେ ଆଁ ଜିରା ଯଦି ଦରକାର ଦେବେ ମାନେ, ଜିରା ନିଜ ଇଚ୍ଛାରେ ଯାହାକୁ ଏତେ ଇଚ୍ଛା ନାହିଁ, ଜି ଏ ନଦେଲେ ବି ଖାଲି ଅଦା ରସୁଣ ଆଉ କଞ୍ଚା ଲଙ୍କା ଗୋଟା ମସଲା ଏତି କି ବାଟିକି ତା ଉପରେ ପକେଇ ଦେବେ। ଓ ହଳଦୀ ଲଙ୍କାଗୁଣ୍ଡ ଲୁଣ ଆଉ ଚିକେନ୍ ମସ୍ଲା। ଆଉ ଏଠି ତ ଏଇ ମସ୍ଲା ପେଷ୍ଟ ପଡିଥିବ ଆଉ ସେପଟେ ଏଁ ମାନେ ଚିକେନ୍ ମସ୍ଲା ଗୁଣ୍ଡ ଟା ପଡିକି ସବୁ ଗୋଳେଇ ଗାଳିକି ରଖିଦେବେ ମାନେ ଆଉ ଟିକେ ଦ‌ହି ଏତିକି ପ କେଇ ଦେଇକି ହଁ ଦହି ଏତିକି ପକେଇକି ଗୋଟେ ଘଣ୍ଟ୍ ଟା କି ଅଧଘଣ୍ଟା ଖଣ୍ଡେ ରଖିଦେଲା ପରେ ତାପରେ ତେଲ ଦେଇକି ମାନେ କଡେଇରେ ବସେଇବେ ସେଟା। ମାନେ ଯୋଉଟା କି ଆମେ ମାନେ ଚିକେନ୍ ମସ୍ଲାରେ ଯେମିତି ସବୁ ଗୋଟେ ଗୋଟେ ଏ ସବୁ ପକୋଉ ନା ତାପରେ ଶେଷରେ ଯାଇକି ଚିକେନ୍ ପକଉ ଏଇଟା କଣ କରିବୁ ସବୁ ପ ପକେଇଦେବେ ଏଠି ଗୋଳେଇକି ସେଠି ନେଇକି ମାନେ ତେଲ ହୁଁ।
ଆ ମାନେ ଆଗରୁ ଏକା ଗୋଳେଇକି ଘାଣ୍ଟା ଘାଣ୍ଟି କରିକି ତେଲ ପକେଇକି ସିଧା ପକେଇଦବା।
ସିଧା ପକେଇଦବା ମାନେ ସେଇଟା ତାପରେ ହବ ଆଉ ସେଇଟା ସ୍ଵାଦ ଅନୁସ୍ ତାରେ ଲୁଣ ତ ଦେଇକି ଗୋଳେଇ ଥିବା ଏଠି ଖାଲି ବସେଇବେ ସିଏ ତାର ପାଣି ଟା ବାହାରିକି ପୁଣି ଧୀରେ ଧୀରେ ଶୁଖିବ ଆପଣ ଯଦି ଝୋଳ ଇଚ୍ଛା ତ ଝୋଳ ଖାଇବେ ନହେଲେ ଯଦି ଶୁ ଖିଲା ଚାହୁଁଛନ୍ତି ଶୁଖିଲା ଖାଇବେ। ଆଉ ହଁ ସ୍ ସେଇଟା ଭଲ ଟିକେ ମୁଦା ହେଇକି ରହିଚି। ଝୋଳ ହେଲେ ତ ଭଲ ଲାଗେନି ସେଇଟା ଖାଇବେ ବହୁତ୍ ଭଲ ଲାଗିବ ଦେଖିବେ। ଆଉ ସେଇଟାକୁ ତ ଯଦି ମାଟି ହାଣ୍ଡିରେ ବନେଇବେ ଆଉରି ଟେ ମାନେ
ଟେଷ୍ଟି ଲାଗିବ। ଆପଣ ଯୋଉ କଇଲେ ମାନେ ଦହି ଟିକେ ଯୋଉ ପକା ହବ ସେଠି ଯଦି ଆମେ ଦହି ନ ପକେଇକି ଅଲଗା କଣ ଏନ୍ତି ପକେଇବା କାହିଁକିନା ମୁଁ ଦହି ଖାଉନି ତ। ଦହି ପକେଇଲେ ସେଟା ତାର ଆସିବନି ଦହି ସ୍ୱାଦ ଟା ଦହି ସ୍ୱାଦ ଟା ପଳେଇ ଆସିବନି?
ହଁ ଯଦି ଆପଣ ଦହି ଆପଣ ଖାଉନାହାନ୍ତି ଦହିକୁ ବି କାଟି ପାରିବେ ଆଉ ଯଦି ଦହି ବଦଳରେ ଆପଣ ଲେମ୍ବୁ ବି ଚିପି ପାରିବେ। ଯଦି ବି ଲେମ୍ବୁ ମାନେ କୌଣସି ଖଟା ଜିନିଷ ବି ନେ ନଉନାହାନ୍ତି ତାହେଲେ ବି ଚଳିବ ମାନେ ଏତିକି ହିଁ ମସଲା ପିଆଜ ଆଉ ସୋରିଷ ତେଲ ଆଉ ଯାହାବି ଲଙ୍କାଗୁଣ୍ଡ ମସ୍ଲା ଗୁଣ୍ଡ ଅଁ ଦେଇଦେବେ ହଳଦୀ ଗୁଣ୍ଡ ଏସବୁ ଦେଇଦେବେ ଆଉ ଦହି ଆଉ ଲେମ୍ବୁ ଟା ଯଦି ଦହି ବଦଳେ ଲେମ୍ବୁ ନେଇପାରିବେ ନହେଲେ ଦିଟା ଯାକ ଯଦି ଆପଣ ନେଉ ନେଉନାହାନ୍ତି ଖାଲି ଏତିକି ବି ଗୋଳେଇକି କରିପାରିବେ ବହୁତ୍ ଭଲ୍ ଲାଗିବ। ଆପଣଙ୍କୁ ମାନେ ରୁଟି ପର୍ଟାରେ ବି ଭଲ ଲାଗିବ ଭାତରେ ବି ଖାଇପାରିବେ।
ଓ ଆପଣ ମୁଁ ତ ଏମିତି ଗୋଳା ଗୋଳି କରିକି ପକେଇବାଟେ ତ ମୁଁ ଜାଣିନି ମୁଁ ଖାଲି ତର୍ କାରୀ ଆଉ ମସ୍ଲା ଯୋଉ ଭଜା ଭଜି କରିକି ପକଉଚନ୍ତି ସେମ୍ତି ଜାଣିଥିଲି ତାହେଲେ ଗୋଟେ ଥର ଆପଣ ଯେମିତି କଇଲେ
ହଁ ସେମିତି କରିବେ ଦେଖିବେ ଭଲ ଲାଗିବ ମାନେ ଏଁ କଞ୍ଚା ମାଂସ ଟାକୁ ଧୋଇକି ରଖିକି ସେଇ ସିଝିବ ସେଇଟା ମା ଟି ହାଣ୍ଡିରେ କେବେ ଗୋଟେ ଥରେ କରିବେ ବହୁତ୍ ଭଲ ଲାଗିବ ଦେଖିବେ। ସେଟା ଆହୁରି ଅଧିକ ବାସ୍ ଆଉ ତ ଜାଣିଥିବେ ମାନେ ମାଟି ହାଣ୍ଡିର ଖାଦ୍ୟ କେତେ ମାନେ ଆମ ପାଇଁ ଦେହ ପାଇଁ ଭଲ।
ହଁ ଦେହ ପାଇଁ ଭଲ ମାଟି ହାଣ୍ଡି ଖାଦ୍ୟଟା। ହୁଁ ଆଉ ତାର ଗୋଟେ ଅଲଗା ପ୍ରକାର ହିଁ ମାନେ ସ୍ବାଦ ଟା ଆସେ ମାଟି ହାଣ୍ଡି ର ରୋଷେଇ ଗୋଟେ। କେବେ ଗୋଟେ କରିବା ତାହେଲେ ଆଉ କିନ୍ତୁ ଦହି ନ ପକେଇକ ଖାଲି ଲେମ୍ ଲେମ୍ବୁ ଟିକେ ପକେଇଦେବି ମୁଁ ତାହାଲେ।
ହଁ ସେଠି ଲେମ୍ବୁ ବେଶୀ ଦେବେନି ଖାଲି ଲେମ୍ବୁ ଦେବେ ମାନେ ଉଁ କାହିଁକି ନା ଅଧିକ ଦେଲେ ଖଟା ଅଂଶ ଅଧିକ ଆସିଯିବ ତ।
ଗୋଟେ କେଜି ଗୋଟେ କେଜି ଚିକେନରେ ଫାଳ ଲେମ୍ବୁ।
ହଁ। ଫାଳେ ଲେମ୍ବୁ ନହେଲେ ତାଠୁ ହାଲକା ଟିକେ ଅଧିକ ନେଲେ ବି ଚଳିବ ମାନେ ଏଁ ସେଇ କେତେ ତିନ୍ ହଁ। ଗୋଟେ ଭାଗ ତିନି ଭାଗରୁ ଗୋ ହଁ ସେତିକି ହେଇଯିବ।
ହଁ ହେଇଯିବ ଫାଳେ ଫାଳେ ଲେମ୍ବୁ ରସ ବି କେତେ। ଆଜ୍ଞା ହଉ ଧନ୍ୟବାଦ ଆପଣ ରେସିପି ଟା ସେୟାର କଲେ ମୋତେ।
ହଁ ହଁ ବହୁତ ଭଲ ଲା ଆପଣ ବି ବହୁତ ଭଲ ସେଇ ଛତୁ ବିଷୟରେ କହିଲେ। ଆମେ ବି ଥରେ ଦେଖିକି ଆଣିବା ଆଉ। ଧନ୍ୟବାଦ ହଉ ମ୍ୟାଡାମ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ଧନ୍ୟବାଦ।
ହଁ ମୋତେ ବି ହଁ ଧନ୍ୟବାଦ।